ହାଲୋ।
ହଁ
ହଁ ଆପଣ କଣ କରୁଥିଲେ?
ହେଇତ ବସିଥିଲି ଆଉ
ଆଉ କୁହନ୍ତୁ?
ଆପଣଙ୍କ ଆଡେ ବର୍ଷା କେମିତି?
ଆଜ୍ଞା।
ବର୍ଷା।
ବର୍ଷାତ ଏଆଡେ ଲାଗି ରହିଛି ଆଉ
ଆପଣଙ୍କୁ ବି ବୋଧେ ଥଣ୍ଡା ହେଇଯାଇଛି।
ଟିକେ ଏଇ ବର୍ଷା ଖରା ଚେଞ୍ଜ ହଉଛି ଯେ ଟିକେ ଥଣ୍ଡା ହେଇଯାଇଛି ଆଉ
ଏଇଟା ତ ସକାଳୁ ବର୍ଷା ହଉଛି ଏବେ ଛାଡିଛି ଆଉ
ଆ ୟାଡେ ତ ସକାଳୁ କାଲଠୁ ହଉଚ ହଉଛି ଯେ ଏତେବେଳେ ଯାଏଁ।
ନାଇଁ ଆଜି ସକାଳୁ ତ କିନ୍ତୁ ବହୁତ ହଉଛି। ଜମା ବନ୍ଦ ହେଇନି ଆଜି ଏଇ ପନ୍ଦର ମିନିଟ୍ ହେଲା ବର୍ଷା ଛାଡ଼ିଛି।
ହୁଁ ହୁଁ।
ଆଉ କଣ ଖାଇଥିଲେ?
ଏଇ ଭାତ ଡାଲି। ଆଉ କୋବି ଭଜା ଏମିତି ଆଉ
ହଁ ଆଉ ଏବେ
ଏବେ ବସିଥିଲି ଆଉ
ଆଉ କଣ କୁହନ୍ତୁ?
ନା ନା ଆଜ୍ଞା କଣ କହିଲି?
ମୁଁ କହିଲି ଆଉ କଣ କୁହନ୍ତୁ, ଆପଣ କଣ କରନ୍ତି?
କିଛି ନାହିଁ ପାଠ ପଢ଼ା ସରିକି ବସିଛି ଆଉ
ହୁଁ ହୁଁ ଆଉ କଣ କୁହ?
କିଏ ଅଛନ୍ତି?
କଣ କହିଲେ? ଘରେ ବାପା ମା ଜେଜେବାପା ଜେଜେମା ଏମିତି ଭାଇ ଭଉଣୀ ସବୁ
ହୁଁ ଆଉ ରଜକୁ କୁଆଡ଼େ କୁଆଡ଼େ ବୁଲି ଯାଇଥିଲେ?
ରଜ କୁ କୁଆଡେ ଯାଇନି ଏଇ ବର୍ଷା ତ ଦି ଦିନ ହେଲା। ଆଉ ଦିନଟେ ଏମିତି ଖରାପ
ହଁ ହଁ କୁଆଡେ ବୁଲି ଯାଇନାହାନ୍ତି ଖାଲି ଡ୍ରେସ୍ ପିନ୍ଧିକି ଖାଲି ଡ୍ରେସ୍
ହଁ ଆ ଦିନଟୁ ତ ନୂଆ ଡ୍ରେସ୍ ପିନ୍ଧିଚ ଆଉ।
ହଁ ସରିଗଲା ରଜ ଆଉ।
ରଜ ସରିଗଲା ଦୋଳି ଟିକେ ଖେଳିଦେଲେ ରଜ ସରିଗଲା ଆଉ।
ଆଚ୍ଛା ଆଉ କଣ ଘରେ କଣ କରୁଚନ୍ତି ବୋଉ ବାପା ହେରିକା?
ଏଇ ବସିଥିଲ ଆଉ କଣ ଏଇ ବର୍ଷାଟା ତ ହୋଉଚି ଯେ କୁଆଡେ ଗାଇ ଆସି ନାହାନ୍। ହାଲୋ।
ହଁ କୁହ ଆଉ କଣ କୁହ।
କଣ କହିଲେ?
ମୁଁ କହିଲି ଆଉ କଣ କୁହ। କଣ ତାହା ସେଇ ଭାତ, ଡାଲି, ଛତୁ ଭଜା ଟମାଟ, ବାଇଗଣ, ପୋଟଳ ସବୁ ଦଳକି କାକୁଡି ଖାଇଥିଲି ମାଟି ଆଳୁ ମଜା ଆଉ ସେତିକି ଆଉ କିଛି ଖାଇନି।
ଆପଣ ଏଇ ଯୋଉ କୁଆଡେ ରଜରେ ବୁଲାବୁଲି କରିଥିଲେ?
ନାଇଁ ରଜରେ ମାମୁଁ ଘର ଆସିଥିଲେ ରହିଥିଲୁ। ତାପରେ ସେ କେତେ ଦିନ ଗାଁରେ ମହୋତ୍ସବ ହେଇଥିଲା ଯାଇଥିଲୁ ବୁଲିକି ଆସିଲୁ ଭାରି ଆଉ।
ଅ ହଁ ଆପଣ କିଏ କଣ କରନ୍ତି?
କଣ ହାଉସ୍ ୱାଇଫ ତ।
ହୁଁ ହୁଁ। ଆଉ ପଢାପୁଢି ସ‌ଇଲାଣି?
ହଁ ମ୍ୟାରେଜ ସରିଲାଣି ପା।
ଉଁ ବୋହୁତ
ପୁଅ, ଝିଅ।
ପୁଅଁ ଦିଇ ଜଣ।
ଅ ହ।
ଆଉ ଏମିତି ଆଉ।
ଆଉ
ଆଉ କଣ କୁହନ୍ତୁ।
ଆଉ ତମ ଆଡେ ରଥଯାତ୍ରା
ଆଉ ପୁରି ଯିବେନି ରଥଯାତ୍ରା ବୁଲି?
ନାଇଁ ପୁରି ଯାଇହବନି ଏଇ ନଅ ଦଶରେ ଯିବାର ପ୍ଲାନ୍ ଥିଲା ଯେ ଠାକୁରଙ୍କୁ ଜର ହେଇଚି। ମନେ ପଡିଗଲା ଆଉ ଗଲୁନି ଆଉ ରଥଯାତ୍ରାରେ ଯାଇକି ସବ୍ ମୁଁ କହିଲି ପୁରି ରଥଯାତ୍ରାରେ ଯାଇକି ସମାଳି ହବନି।
ନାଁ ଏ
ସେ ଏତେ ଭିଡ ଛୁଆଙ୍କୁ ତ ଯାଇକି ନେଇ ହବନିି ସେ ଗଲେ ବି କିଛି ନାହିଁ ଅସୁବିଧା। ମୁଁ କଇଲି ନିଜେ ବଡ ଲୋକ ଗଲେ ବି ଅସୁବିଧା ଯେ ସେପାରେଟ୍ ଜଣେ ଜଣେ ଯି ବେ ନିଜ ଦାୟିତ୍ୱରେ ଯିବେ ତାହେଲେ ଚଳିବ ଏଠି ଆଉ ସାଙ୍ଗରେ ଆଉ ଜଣେ ଗଲା ବେଳକୁ କିଏ ହଜିଯିବ କାହାକୁ
ତାପରେ ଛୋଟ ଛୁଆକୁ ନେଇକି ଆପଣ ଗଲାବେଳୁ କଣ ହେଇଛି?
ସେଇ ନାଇଁ ମୁଁ କଉଥିଲି ଆମେ ଯାଇ ଥାନ୍ତୁ ଏଇ ଅଠ ନଅରେ ଯା ଘରେ ଛାଡି ଦେଇକି ଛୁଆ ତାଙ୍କର ଏଇଠି ଥାଆନ୍ତା ଆମେ ପଳେଇଥାନ୍ତୁ।
ହୁଁ।
ହଉ। ପୁରୀରେ ଛୁଆଙ୍କୁ ନେଇକି ଯାଇହବନି ଆଉ ସେଇ ଟାଇମ୍ ରେ ଛୁଆଙ୍କୁ ଛାଡିକି ବୁଲି ଯାଇ ହବନି। ଏବେ ଏମ୍ତି କହି ଦେଇକି ଯିବୁ ସେତେବେଳେ ଥର ଏବେ ଛୁଆ ସ୍କୁଲ ଯାଉଥିବେ ସ୍କୁଲ ଟାଇମ୍ ରେ ପଳେଇବୁ ମୁଁ ଯାହା ଯେମିତି କହିକି ଆସିଲେ ଘରେ ଲୋକ ଅଛନ୍ତି ବୁଝେଇଦେବେ ରହିଯିବି ଆଉ ସେ ଗୁଣ୍ଡି ଚା ଟାଇମ୍ ରେ ଧର ରଥଯାତ୍ରା ସ୍କୁଲ୍ ଛୁଟି ଆଉ ସେମାନେ ଛାଡିଏ ନା ଛାଡିବେନି?
ନା।
ଆଉ ଯାାଇ ହବନି ଆଉ।
ଆଉ।
ଆଉ କଣ କଣ ଫୁଲ ଗଛ ସବୁ
ଆଜ୍ଞା।
କଣ ଫୁଲ ଗଛ ସବୁ ଲଗେଇଲେଣି?
ଫୁଲ ଗଛ କିଛି ନୁଁଅ ଏଇ ଗୋଲାପ ଦି ତିନି ପ୍ରକାର ଲଗେଇଛି ଆଉ ଏନି ମନ୍ଦାର ଟଗର ବାଇରେ ତ ଅଛି ଆଉ କଣ ଆଉ ଲଗେଇନି କିଛି।
ସିଜିନ୍ ଫୁଲ ଏବେକା ସିଜିନ୍ ରେ ହୁଁ ହୁଁ।
ଏଇନା ତ ବର୍ଷା ସିଜିନ୍ ରେ ଫୁଲ ଫୁଟିବ ଆଉ।
ସେୟା ପରା।
ହୁଁ।
ହଁ।
ଆଉ କଣ?
ଆଉ କଣ କୁହତ? ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ?
ଆଜ୍ଞା।
ମୁଁ କଇଲି ଆପଣଙ୍କୁ କଣ ଭଲ୍ ଲାଗେ ଖାଇବା ପାଇଁ?
ମତେ ଟିକେ ଅଧିକ ଏଇ ବିରିୟାନୀ। ହାଲୋ।
ମୁଁ କହିଲି ଆଇଁଷ ଉପରେ। ବି ମୁଁ କହିଲି ଆଇଁଷ ଉପରେ ବିରିୟାନୀ ଭଲ୍ ଲାଗେ।
ହଁ ନା ଆଇଁଷ ସାଧା ବିରିୟାନୀଟା ଟିକେ ଭଲ୍ ଲାଗେ।
ଓ ହ।
ହୁଁ।
ଆଉ କଣ କୁହନ୍ତୁ।
ଆଉ। ହ
ନିଦ ମାଇଲାଣି ବୋଧେ। ରାତି ଆଜି ରୋଷେଇ ପରଟା।
ମୁଁ ପରଟା ଖାଇବି ହଁ।
ହୁଁ।
ଛୁଆ କଣ ଖାଇବେ ତାଙ୍କର ସିଏ କହିବେ ଆଉ। ରୁଟି ଖାଇବେ କି ଭାତ ଖାଇବେ କି ପରଟା ଖାଇବେ। ହଁ ସେମାନେ ଭାତ ତ ଘରେ ଧର ଡେଲି ହଉଛି। କୁହନ୍ତୁ। ହଁ କୁହନ୍ତୁ ଶୁଭୁଛି।
ମୁଁ କହିଲି କହିଲେ କରିବେ ଆପଣ ଆଉ।
ହଁ ସେଇ ଅଟା ତ ଦଳା ହବ ମୋର ପରଟା। ସିଏ ପରଟା ଖାଇବେ ନହେଲେ ରୁଟି ଖାଇବେ, ନହେଲେ କହିବେ ଯଦି ଚିନି ପରଟା ଖାଇବେ।
ଅ ହଁ, ଏ, ଚିନି ପରଟା।
ଏଇ ମୋ ବଡ ପୁଅଟା କହିବ ଚିନି ପରଟା। ନାଇଁ ମୋ ବଡ ପୁଅ କହିବ ଚିନି ପରଟା, ମୋ ସାନ ପୁଅ କହିବ ଆଳୁ ପରଟା।
ଆ ଭଲ। ଆଳୁ ଆପଣ ସିଝେଇ ସିଝାଇ ରଖିଥିବେ ଆଉ।
ତରକାରୀ ହବ। ଆଳୁ ସିଝା ହବ ମଟର ସେଇଥିରୁ ରଖିଦବା ଦି ଟା ଆଉ।
ହଁ, ରଖିଦେଲେ ହେଲା ଆଉ।
ହୁଁ।
ତାକୁ ଟିକେ ପିଆଜ ଫିଆଜ ପକେଇ ଟମାଟୋ ଫମାଟୋ ପକେଇକି।
ହୁଁ ନହେଲେ ବି ଆଳୁ ଏମିତିରେ ବି ଡେଲି ଆମର ସିଜା ହୁଏ ଆମ ବାପା ଟିକେ ଆଳୁ ଭତ୍ତା ପସନ୍ଦ କରନ୍ତୀ ତ। ଯାହା ହେଲେ ଆମ ଘରେ ଡେଲି ଆଳୁ ଦିଟା ସିଝା ହୁଏ। ସେଇଠୁ ନହେଲେ ନେଇ ଆସିବ ଖାଇଦବ ଆଳୁ ଗୋଟେ ଆଳୁ ଆଣିଲେ ତାର ପରଟା ଢେରେ। ଗୋଟା ଖାଇବନି ଆଉ କେତେ ଖାଇବ?
ହୁଁ।
ସେ ଗୋଟେ ପରଟା ଖାଇବନି ପୁଣି କହିବ କସିକି କରିବାକୁ।
ମଲା
ଏତେ ଡିମାଣ୍ଡ।
ଏ ବୋପା।
ଆଉ କଣ?
ଭାରି ଡିମାଣ୍ଡ ଅଧିକ ଆଉ।
ସେ ସାଧାରେ ମାନେ ସବୁ ଖାଲି ମସଲା ଉପରେ ଦରକାର ତାଙ୍କରି।
ହୁଁ।
ନହେଲେ ତାଙ୍କୁ ରୁଚେନି।
ଶଶୁର ମାନେ ତ ଡିମାଣ୍ଡ କଲେ କରିବାକୁ ବାଧ୍ୟ। ଭଲ। ଆଉ ଆପଣ କଁ କୁହନ୍ତୁ? ଆଉ ହାଲୋ। ହାଲୋ।
ହୁଁ।
ହାଲୋ।
ହାଲୋ ନେଟୱାର୍କ ଅପ୍ ଡାଉନ୍ ହେଉଚି ବୋଧେ?
ହେଇଥିବ, ବର୍ଷା ତ ହଉଚି ତମର ଯାଉଚି କି ମୋର ଯାଉଚି କିଏ କହିବ।
ଅଛି।
ଆମର ଟିକେ ବର୍ଷା ହେଲେ ଲାଇନ୍ କ
ନେଟୱର୍କ ଯାଉଚି ହାରି, ଓହୋ। ହଁ-ହଁ ବେଳେବେଳେ ଯାଉଚି ଆଉଚି ଆଉ।
ହଁ ପରା।
ଆଉ କଣ?
ରାତିରେ ରୋଷେଇ କଣ?
ଏଇ ରାତିକି ଦେଖିିଆ ପିଠା।
ପିଠା।
ହୁଁ, ପିଠାକୁ ଆଳୁମଟର ତରକାରୀ ଆଉ।
ନା ସେ ବିଷୟେରେ ଆମର ପରଟା ରୁଟି, ତମର ପିଠା ପାରି ଦଉଚି।
କଣ ଶୋଇବେ ନା କଣ? ହାଲୋ।
ନାଇଁ ପିଜୁଳି-ପିଜୁଳି-ପିଜୁଳି ଖାଇବେ ପିଜୁଳି। ହଁ ମୁଁ ଖାଇଲି ତ ସିଏ ମାଗିକି ଖାଇଲା ଦିଦି ହିଁ-ହିଁ ସିଏ ଖାଇବା ପୂର୍ବରୁ ଆଉ ଯାହା ଥିଲା ମୁଁ ଖାଉଥିଲି ଖାଇଦେଲି ସବୁତିକ ହଁ। ସେ କହୁଚି ଆଉ ପିଜୁଳି ଦେ ସିଏ ଆସିଚି ପାରିବା ପାଇଁ ଆଉ।
ସେ ସେଇ ଯୋଗୁ ଆଉ, ପିଜୁଳି ଖାଇବ ଛୋଟ ଛୁଆ ଆଉ।
ହୁଁ-ହୁଁ ଆଉ ପାରିଦେ।
ହୁଁ।
ମତେ ବି ଥଣ୍ଡା ହେଇଯାଇଚି।
ତାକୁ ପାରିକି ହାଲୋ।
ହଁ ହାଲୋ, ଆଉ କଣ କୁହ।
ହଉ ଆପଣ କଣ ଯାଆନ୍ତୁ କରିବେ, ମୁଁ ରଖୁଛି।
ହଉ ରଖନ୍ତୁ ଆଉ।